ଆ।
ଆଜ୍ଞା କଣ ଖାଇଥିଲେ?
ମୁଁ ଆଜି ଛତୁରୁ ପକୁଡ଼ି ବନେଇଥିଲି।
ବଢିଆ ବଢିଆ।
ଆହେ ନା ହେଟା ବଢିଆ ଲାଗେନେ ଆମ ବା ମାନେ କ୍ରିସ୍କି ଟାଇପ ର ହୁଏ। ବହୁତ ଟେଷ୍ଟୀ ଲାଗେ ଆଜି କାଇଁ ଟିକେ ଅଏଲି ହେଇଯାଇଥିଲା ଓ ମଶ୍ରୁମ୍ ଖାଅନା?
ନା ନା ମସରୁମ ଖାଏନି।
ନା ଆଜି କ୍ରିସ୍ପି ଟାଇପ୍ର ହେଇଥିଲା ମାନେ ବହୁତ ବଢ଼ିଆ ବଢ଼ିଆ ହେଇଥିଲା।
ମସରୁମ୍ ଟା ଆଁ ଆଁଇଶ ବୋଲି ଖାଏନା। ମୁଁ ଖାଇଥିଲି ଏବେ ଚାହା ପିଇଥିଲି। ଗୋଟେ ଚାହା ପିଇଥିଲି ମୋ ପାଟି କଣ ହେଇଯାଉଚି ବୋଲି।
ଥାଇଲାଣ୍ଡ।
ହେ ହେ।
ହେ ହେ ମୁଁ ମରିବି ଚାହା ପିଇବାକୁ କାଇଁ ଇଚ୍ଛା ହେଲାଣି। ମୁଁ ଆଜି ଦିନ ସାରା ଗୋଟେ ଦିନରେ ଆଜି ଟାସ୍କ ପୁରା କଂପ୍ଲିଟ୍ କଲି। ମାନେ ମୋର ଟୋଟାଲି ବିଶ୍ୱାସ କରିବନି କାଲିଠୁ ଜମା ଛ ଟା କଲ କରିଥିଲି।
ତ ଏଇଟା ମତେ ପଛରେ କହିବେନି। ଶୁଣନ୍ତୁ ଆଉ ତାପରେ ରଥଯାତ୍ରା କେମିତି ଆପଣଙ୍କର କଣ ସେଲିବ୍ରେଟେ୍ କରିବେ ନା କଣ ଜାଣିଛନ୍ତି ତାଙ୍କ ଓ ସରୀ ଏବେ କୁହନ୍ତୁ ଯିଏ ଅଛନ୍ତି?
ମୁଁ କଣ ଯାଣିଛି ଓଡ଼ିଆରେ ଜ୍ଞାନ ମୋର ଜିରୋ।
ଓହୋ।
ଓଡିଆ ଜ୍ଞାନ ଏତେ ମୋର ନାହିଁ ଓଡିଆ ମତେ ଭଲ ଲାଗେ। କିନ୍ତୁ ବି ପଢ଼ିବା ପାଇଁ ଲେଖିବା ପାଇଁ ମତେ ଭଲ ଲାଗେ। ଓଡ଼ିଆରେ ପୁରା ଜ୍ଞାନ ଅକ୍ଷର ଜିରୋ। ଗୋଟେ ଡିଫିକଲ୍ଟ ୱାର୍ଡ ଓଡ଼ିଆରେ ହଁ ଯେ ଯେଭଲ ଲାଗେ ବୋଲି ମୁଁ ଟିଭିରେ ଦେଖେ ମତେ ଯିବାକୁ ଭଲ ଲାଗେନି ଏତେ। ଲୋକ ଗହଳି ମତେ ବିଲକୁଲ୍ ପସନ୍ଦ ନୁହଁ।
ମୋତେ ଭଲ ଲାଗେ କିନ୍ତୁ ମୁଁ ଠାକୁରଙ୍କ ପାଖକୁ ଯିବାକୁ ମୋର ଭାଗ୍ୟ ନାହିଁ ମୁଁ ରଥଯାତ୍ରା ଯାଇପାରୁ ନାହିଁ।
ନାହିଁ ଯିବ ଯିବ।
ଭାଗ୍ୟ ନାହିଁ ମୁଁ ଯାଇପାରୁନେହିଁ ସେଠିକି। ଆଉ ସେଠିକି ଯିବା ବହୁତ ବଡ ଭାଗ୍ୟ ବହୁତ ବଡ ଭାଗ୍ୟ ମୁଁ କଇଲି।
ହଁ ସେଇଟା ହିନ୍ଦୁ ମାନଙ୍କର ମାନେ ଗୋଟେ ବହୁତ ବଡ ବିଶ୍ଵାସ ହୁଏ। ସାଧାରଣତ କୁହନ୍ତି ଆ ଆ ହିନ୍ଦୁ ଖାସ୍ କରି ହିନ୍ଦୁ ଜାତିର। ଶିଖ୍ ଇସାଇ ମୁସଲିମି୍ ଏମାନଙ୍କ ତାଙ୍କର ତ ଇଷ୍ଟା ଅଲଗା ଅଲଗା କରାହେଇଚି।
ସମସ୍ତେ ରଥାତ୍ରା ଟା ପସନ୍ଦ କରନ୍ଦି। ସମସ୍ତେ ରଥଯାତ୍ରା କୁ ଭଲ ପାଆନ୍ତି।
ଆମର ଯୋଉ ଗାଁ ରେ ଏଥର କଣ ହେଲା କଇଲ ଆମର ଜଗନ୍ନାଥ ମାନେ ବହୁତ ମାନେ ବହୁ ମାନେ ମୋର ଜନ୍ମ ନାହିଁ। ମାନେ ଆମ ସୁକିନ୍ଦା ରଜାଙ୍କ ଟାଇମର କଥା କହୁଚି କି ତା ପୁର୍ବୁରୁ। ମୁଁ ଏତେ ଜାଣିନି ସେବେଠୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା - ଥିଲେ ମାନେ ଏଇ ଦି ବର୍ଷ ତଳେ ମାନେ ଆମର ନୂଆ ଠାକୁର ତିଆରି କରାଗଲା। ପୁରୀରୁ ଆସିକି- ସବୁ ପଣ୍ଡିତ ମାନେ ସବୁ ପୂଜାରୀ ମାନେ ମାନେ ବହୁତ ବଡ ଆକାରରେ ହେଇଥିଲା। ଗୋଟେ
ଆଜ୍ଞା।
ମାନେ ନି ଆଟା ଠାକୁରଙ୍କୁ ଆଚୁଆଲି ନିମ୍ବ ଗଛ ତିଆରି କରାଯାଏନି କି
ହୁଁ
ଆଉ ସିଏ ମାନେ ପୁରା ମାନେ ଇ କରିକିରୀ
ଆଜ୍ଞା।
ମାନେ ଏତେ ଲୋକ ମାନେ କହିବାର କଥା ନାହିଁ
ଓହୋ
ମାନେ ପୁରା ନୂଆ ଠାକୁର ତାଙ୍କ ବଡ ଗାତ ଖୋଳା ହେଲା। ପୁରୁଣା ପୁରୁଣା ଠାକୁରଙ୍କ ପୁରା ମାନେ ତାଙ୍କୁ ସମାଧି ଦିଆଗଲା।
ଉଁ ହୁଁ ସେ ସମାଧି ରୁ ଟିକେ ବାଲି ଆଣିବେ। ଘରେ ରଖିବେ।
ଏ
ସେ ଯୋଉ ସମାଧି ଯୋଉଠି ନାଇଁ ନାଇଁ ଯୋଉଠି ସମାଧି ଦେଇଛନ୍ତି ବି ଏବେ ବି ସେଇ ବାଲି ଟିକେ ଆଣିକି ରଖିବେ ଘରେ।
ତେବେ ତାଙ୍କୁ ସମାଧି ଦିଆ ହେଲା। ସମାଧି ଦିଆ ହେଇି ତାଙ୍କ ଘରେ ର ରଖା ହେଲା। ନୂଆ ଠାକୁର ପାଇଁ ପ୍ରତିଷ୍ଠା ହେଲେ ମାନେ ବହୁତ ବଡ ଆମ ଗାଁ ଗୋଟେ ପୁରା ଭୋଜି ଫୋଜି କରାହେଇକି ପୁରା ମାନେ ଯେତିକି ଦିନ ଠାକୁରଙ୍କ କାମ ଚାଲିଲା ସେତିକି ଦିନ ପୁରା ମାନେ ଖାଇବା ପିଇବା ଭଲ ମନ୍ଦ ସବୁ ମାନେ ସେତିକି ଦିନ ପୁରା।
ଆଉ ଆପଣ ଜାଣିଛନ୍ତି କିଛି ଠାକୁରଙ୍କ ବିଷୟରେ? ଆଉ ଜାଣିଛନ୍ତି କୃଷ୍ଣଙ୍କୁ - କ କୃଷ୍ଣ ରାଧାଙ୍କୁ କଣ ପାଇଁ ପାଇନଥିଲେ? ଜାଣିଛନ୍ତି ଏ ବିଷୟରେ କିଛି?
କଣ ମୁଁ ଏତେ ଠାକୁର ସେ ବିଷୟରେ ଏତେ ଜ୍ଞାନ ନାହିଁ।
ମୁଁ କହୁଛି ଶୁଣନ୍ତୁ କୃଷ୍ଣ ରାଧାଙ୍କୁ କେବେ- ପାଇ ଜନ୍ମ ଜନ୍ମେ ସିଏ ତାଙ୍କ ସାଥି କି ତୁ କୃଷ୍ଣ ଅବତାରରେ ତାଙ୍କୁ ପାଇନଥିଲେ। ପାଇଥିଲେ। କିନ୍ତୁ ତାଙ୍କର ଗୋଟେ ଅଂଶ ପାଇଥିଲେ ଗୋଟେ ଅଂଶ। ମାନେ ଗୋଟେ ମାନେ ଗୋଟେ ପରସେଣ୍ଟ ଗୋଟେ ଅଂଶ ସିଏ